ହୁଁ କୁହ।
ଖାଇ ସାଇଲଣି?
ହଁ ଏଇନେ ସାଙ୍ଗେ ସାଙ୍ଗେ ଖାଇକି ଉଠିକି ଆସଛି ଘରୁ।
ଖାଇ ତାହାଲେ ଖାଇଲଣି ତାହଲେ।
ଆଉ ଯିବା କି ଆଉଥରେ।
ହଁ।
ଚାଲ ତାହେଲେ ଏଇଡେଆ ଏପଡେ ହେଇକ ଯିବା ଆରି ଆଉ କାମେଇ ଗଟେ ବୁଲିକି ପଳେଇବା।
ମାନେ ତମର ଖାଇ ଖାଇ ଦେହରେ ଗୋଟେ ଚର୍ବି ହେଇ ସାରିଲାଣି ଆଉ ନାଇଁ କି।
ଅଭ୍ୟାସ ହେଇଗଲାଣି ଆଉ ଖାଇବା ପାଇଁ ଆଉ।
ଯେତେ ଖାଇଲେ ତମକୁ ଆଉ ଇଏ ହଉନି।
ଅଣ୍ଟୁନି ଗାଢ ପୁରୁନି।
ହମ ଗାଡ ପୁରୁଣି ପୁରା।
ହଁ ହ। ଆଉ ମୋବାଇଲ ପଛ ପଟେ ଯୋଉ ପଇସା ଟା ବିି ଟିକେ ଖର୍ଚ୍ଚ କରି ପାରୁନୁ ବୋଧେ।
ଏଇଟା ପଇସା ନୁ କାଗଜ ଟା।
କାଗଜ ଟା। ହଉ ଚାଲ ଦେଖିବା ଦୋକାନ ବାଲା ଯଦି ନବ ସେଇଟା ତ ଖାଇଦବାର ଠକି ଦୋକାନ ବାଲା କ ତାହେଲେ ଆ ଆସ ଦୁକାନରେ ବିଖାଇ ଦଅ ତାହେଲେ।
ହାଁ।
କଣ ଆଉ ଆଉ କଣ କି? ବଚି ଯିବି
ଆଉ ଦିହ ପାଆ ସବୁ ଭଲ?
ହଁ ଦିହ ପାଆ ସବୁ ଭଲ। ଆଉ କଣ ଖାଇଥିଲୁ ଆଜି?
କଣ ଖାଇବୁ କିଛି ନାହିଁ ଆଉ।
ତତେ କଣ ଗାଡି ଭଲ ଲାଗେ ବାଇକି ଭିତୁରୁ?
ମତେ ବାଇ ବାଇକ୍ ଭିତୁରୁ ବୁଲେଟ୍ ଭଲ ଲାଗିବ ଆଉ କଣ ଭଲ ଲାଗିବ।
ବୁଲେଟ
ୟେସ୍ ଟାଇପ ର ତ।
ଅହ। ଆଉ କାର ଭିତୁରୁ?
ଆଁ
କାର୍ ଗାଡି ଭିତୁରୁ?
କାର ଗାଡି ଭିତୁରୁ କାର ଗାଡି ଭିତୁରୁ ନା ଚାରି ଚକିଆ?
ହଁ ଏଇ ଚାରି ଚକିଆ ଆଉ।
ଚାରି ଚକିଆ ବା ଡିଫେଣ୍ଡର ରେଞ୍ଜ ରୋଭର।
ଡିଫେଣ୍ଡର ରେଞ୍ଜ୍ ରୋଭର୍।
ଆଉ ତମକୁ କୋଉ ଖାଦ୍ୟଟା ଖାଇବାକୁ ଭଲ ଲାଗେ କହିଲ ଅଧିକ?
ଖାଦ୍ୟ ମତେ ଦହିବରା ଆଉ ବରା, ପୁରି, ଇଟିଲି।
ଦହିବରା ପୁରି ଇଟିଲି ପୁଣି ସବୁ ସଭା ଅଛି କି ଆଉ ତମେ?
ସବୁ ଏଠୁ ଯେଡେ ଗୋଟେ ଜାଗାରେ ଥିବ ଖାଲି ଘୁଗୁନି ଟିକେ ହେଲେ ହେଲା।
ଓହୋ ମାନେ ସବୁୁରା ମିଶାଗୋଳିଆ ତାହେଲେ ତମେ ଗୋଟେ କରିଛ ଆଉ। ଆଉ ଇଆଡେ ତ
ସାପ ନାଇଁ ନାଇଁ ଜଷ୍ଟ୍ ଗୋଟେ ଭେ ଟେଇକି ଆଉଚି ପୁରା
ମୁଁ ବି ଯାଇଥିଲି ମୁଁ ବି ଗୋଟେ ଜାଗାକୁ ଯାଇଥିଲି ହେଟେଇ ଭେଟେଇକି ଆଇଲିି ସେପଟେ।
ହଁ ଜଗୁ ଭାଇ ଦବ ଆରେ ଇଏ କହୁଥିଲା ମୁଁ ସେ ଯାଇକି ହେଇ କେନାଲ ହୁଡାରୁ ତଳକୁ ଆସୁଥୁଲା ସେ ଡାଇରେଟେ ସାପଟା ଯୋଉଠି ଥିଲା ହେଇଠି ମାଡି ଦେଇକି ପଳେଆଇଲା ପୁରା।
ମୁଁ ବି ସେଇ କେନାଲ ହୁଡାକୁ ଯାଇଥିଲି ସେଇ ତଳକୁ ଖସୁଛି ଗୋଟେ ମାନେ ଢାମାଣା ସାପଟା ଗୋଟେ ଏଡେ ଲମ୍ବା ସାପ ମାନେ ମୋ ଆଗରେ ଡାଇରେଟେ କ୍ରସ୍ କରିକିନା ଗଲା, ଜାଣିଛ ନା?
ହଁ ଜାଣିଛି ପୁରା
ଆ ଏମିତି ତ ସବୁ ସିଚୁଏସନ୍ ଆଜିକାଲି ଏମିତି ହଉଛି ମାନେ ସାପ ମାନେ ଯୋଉ ବର୍ଷା ଦିନ ହେଲାଣି ନା। ସାପ ସବୁ ଖାଲି ବୁଲୁଚନ୍ତି, କାଇଁ?
ଅନେଇ ଦେଲୁ କାଠକର ଆଣି ଗୁଡ଼େଇ ଗୁଡ଼େଇ ସାରିଦେଇ ଛୁଁ।
ଆଁ ବେକାର କଥା କୁହନି ହେଲା।
କହିଲା ବେଳେ କିଛି କଥା ନାହିଁବା। ଆଉ ତମ ନଡ଼ିଆବାଣୀ ବିଲ କଥା କଁ ହେଲା?
ଆମରତ ମାନେ ବିଲରେ ତଳି ପଡ଼ିନଥିଲା ଯେଠୁ ଆମେ ଗଲୁ ତଳି ପକେଇକି ଆଇଲୁ। ଏଇ ଦିଦିନ୍ ତଳେ ହଁ ତମର ଯୋଉ ଦିନ ତଳି ପକେଇଲ ଆମର ହେଇଦିନ ପକେଇଲୁ ପରା।
ଓହୋ, ହେରା ଆଉ ନଥିବ ସେଆଡ଼େ ବ
ବଲା ସିଆଡ଼େ କଣ ଟୋଟାଲତ ଓଡ଼ିଶା ସାରା ବର୍ଷ
ଆଁ ଆଁ ମାନେ ସେଆଡ଼େ ପୁରା ବଢି ପଡ଼ିପଡ଼ିକିନେ ଠିକ୍ ଠାକ୍ ଅଛି ସବୁ?
କଣ କହିଲ?
ସିଆଡ଼ୁ ପାଣି ବଢି ପଡ଼ିନି ବିଲଅରା ଫୁଲ୍ ହେଇନି ପାଣିରେ।
ହଁ ସବୁ ବିଲ ଫୁଲ୍ ହେଇଯିବକି ଆଉ ତାବୋଲି।
ଏଇ ହଁ ଏପଟେତ ଆମର ସବୁ ତଳି ଫଳି ସବୁ ବୁଡ଼ିକି ପଚିଯିବ ଆଉ।
କୁଆଡ଼େ ଏଇନେ ଗଛ ସିନା ହେଲେ ତଳିରା ବୁଡ଼ୁକି ପଚିବ। ତମର ପରା ତଳି ପକେଇଥିଲ?
ହଁ ଆଙ୍ଗୁଳିଏ ଆଙ୍ଗୁଳିଏ ହେଇଯାଇଥିଲା ଗଛରାକଯେ ଏରାତ ପାଣି ଖାଣି ପୁରା ଫୁଲ୍ ହେଇକି ଅଛି ଏରାତ ପଚିଯିବ
କଣ ତମର ହେଦିନ ପକଉ ପକଉ ଆଜି ଆଡ଼େ ଆଙ୍ଗୁଳି ଆଙ୍ଗୁଳି ହେଇଗଲା?
ହେଦିନ ଯୋଉଦିନ ପକା ହଉଥିଲା ଆଉ ଗଛ ଉଠିବନି।
କେତେ ଜଲ୍ଦି ହେଇଗଲା।
ଆଉ?
ଆଁ ଏ ଭାଇ।
ନାଇଁ ଦିନ୍ ଯାଉନକି ଆମ ଧାନ ଆଉ।
ତମ ଧ୍ୟାନ ବୋଲି ଜଲ୍ଦି ହେଇଗଲା ଆଉ।
ଆଉ।
ଆଉ କଁ କହୁଚୁ କୁହ?
କହିଲି ତତେ ମାନେ କଁ ଖାଇବା ଭଲ ଲାଗେ?
ମତେ ମୁଁ ଆଉ କଁ ଖାଇବି ମ ମତେତ ସେଇ ଭାତ ଡ଼ାଲି ସବୁ ଏଇରା ଘରୋଇ ଖାଦ୍ୟ ମତେ ଖାଇବା ଭଲ ଲାଗେ ଆଉ।
ହଁ କି ସେଇଥିପାଇଁ ଡେଲି ଯାଇକି ବରା ଇଟିଲି ଘୁଗୁନି ଖାଉଚ ଆଉ।
ହଁ ହେରା ଥରେ ଅଧେ ଖାଉଚିନା କଁ ଡେଲି ଖାଉହଉଚିକି।
ଖାଇବାନା ଖାଇବା ଆ ଆଉ ତୁଯୋଉ କାଗଜଟା ଧରିଛୁ ଭଙ୍ଗେଇ ପାରୁନୁ ଯିବାକି ଭଙ୍ଗେଇଦବା?
ସେଇ କାଗଜଟା ଭଙ୍ଗେଇ ଦେଲେ ଆମ ଏଇଆଡ଼େ ଜିବନଟା ଭଙ୍ଗେଇ ହେଇଯିବ।
ଏ ଯାହା ହଉଚି ହୋଉ ଆମେ ଭଙ୍ଗେଇବା ଆଜି।
ଆଉ ସବୁି ଦିଅପା ମାନେ ସବୁ ଠିକ୍ ଠାକ୍ ତାହାଲେ ଭଲ ଥିଲା ନାଇଁକି?
ହଁ ଆରେ କାଙ୍କଡ଼ ଦେଖିବ କାଙ୍କଡ଼।
ଆରେଁ କାଙ୍କଡ଼ ଭଜା ତମ ଖାଇଚ ନାଇଁ?
ହଁ କାଙ୍କଡ଼ ଭଯା ବହୁତ୍ ଖାଇଚି।
କାଙ୍କଡ଼ ଭଜାରା ଭଲ ଲାଗେ ଖାଇବା ପାଇଁଯେ ପୁଟଳାଟା ଯେମିତି ଭଲ ଲାଗେ ହଁ। କାଙ୍କଡ଼ କାଙ୍କଡ଼କି କଖାର ଫୁଲ ମାନେ ମିକ୍ସ କରି ଭାଜିଦବ ଯୋଉ ମଜା ଲାଗିବ ଖାଇବା ପାଇଁ ଆଉ।
ହଁ ସେରା ଆଉ କାଇଁ। କଖାରୁ ଫୁଲ ମିଳିବ ହେଲେ କାଙ୍କଡ଼ଅରା କାଇଁ ମିଳୁନି। ହେରା ଜଙ୍ଗଲ ଫଙ୍ଗଲ ଦେଖି ନଟି ଫଟିରେ ହେଇଥିବ।
କାଙ୍କଡ଼ ପୁରା ଫୁଲ ଜଙ୍ଗଲ ଭିତରେ ପଶିଲା ପରେ କାଙ୍କଡ଼ ପାଇବ ନହେଲେ କାଙ୍କଡ଼ ଏଠି ମିଳିବାର କିଛି
ହଁ ତୁ ଏକାଳି ପଟୁ ଗୋଟେ ଲୋକଟେ ଯାଆନ୍ତୁ ନାହିଁ ମାନେ କାଙ୍କଡ ଖୋଯୁଥିଲା ଯେ ଯୋଉ ଗୋଖର ସାପ ଚୋଟ ମାରିଲା ଯେ ମରିଗଲା।
ଶୁଣୁ ଶୁଣନ୍ତୁ ତୁ ଲୋକେସନ ଆଜ୍ଞା ଧରିଚୁ କି ଟାଉଟର।
ଲୋକେସନ ଟା ଆରେ ସେଟା ଲୋକସନ କି ଲୋକସନ ନୁହଁ।
ହ୍ୟାଲୋ।
ହଁ କହ।
ଆଉ କଣ କହୁଛିୁ କହ ଆଉ ଏବେ ତ ମାନେ ରଥଯାତ୍ରା ପା ଖିଆଇଲାଣି ଆଉ ତମର ଏଇ ପାଖ ସହରରେ କୋଉଠି ରଥଯାତ୍ରା କରୁଛନ୍ତି ନା କରୁନାହାନ୍ତି?
ହଁ ଆମ ଏଇ ପାଖ ସହରରେ ରଥଯାତ୍ରା ହଉଛି ଆମେ ଛଅ ଜଣ ସାଙ୍ଗ ମିଶି ବନ୍ଧୁ ଛଅ ଜଣ ବନ୍ଧୁ ମି ସେ ଆମେ ମହାପ୍ରଭୁଙ୍କ ଦର୍ଶନ କରି ଯିବୁ ବୋଲି ପ୍ଲାନ୍ କରିଛୁ ଏବେ ଭାବିଛୁ।
ମହା ମହାପ୍ରଭୁଙ୍କୁ ଦର୍ଶନ କରିବ।
ମହାପ୍ରଭୁ ମାନେ ସେ ଗୋଟେଇ କଳି ଯୁଗର ଆମର ଭଗବାନ ନା
କଳିଯୁଗ ଭଗବାନ।
ଆଉ
ତମ ପା ଚୂତିଆଟାକି ତମେ ମାନେ ତମ ପାପ ତମର ଅଛି କି ଦୋଷ ଲାଗିଛି କି?
ନା ତ ମୁଁ କୁଆଡେ ଶୁଣିଛି ତମର କଣ ମାଛଚାଷ ହେଇଛି।
ମାଛଚାଷ ତମଟାକ ହେଇଲା।
ତମର ମାନେ ତମକୁ ଚାହୁଁଛନ୍ତି କରୁନାହାନ୍ତି ତମର ଯ ଦୂରେଇ ହି ଖାଉଛନ୍ତି ସମସ୍ତେ। ନହେଲେ ଆ ଆଉ ଲୋକମାନାନଙ୍କର ବି ହେଇଯିବ।
ତମଠି ହେଇଛି କାରଣ ତମେ ଶୁଣ ଫୋନରେ କଥା ହେଛିହଲେ ଏତ ସମୟ କଥା ହେଲିନି ନହଲେ ସେତେବେଳେ ମୁଁ ବାପା ସାନିଟାଇଜର ମାରି ମରାଇ ମାନେ କଣ ନାଇଁ କଣ କରି ସାରନ୍ତିନି ମୋ ଦେହକୁ।
ସେଥିପାଇଁ ପୁରରା ଏଇଠୁ ପ୍ରଭାବ ଟା ତଡ ହଉଛି ସେଆଡୁ ଦେଖା ହାଉଛି ମତେଆଡୁ। ମାଛଉଛି ବୋଲି ଫିଙ୍ଗି ଛାଟି ହଉଛି ବୋଲି।
ଫିଙ୍ଗିଛାଟି ହଉଛି ନା ତ ସେଇ ମାନେ କଣ ତମେ କଣ ଧରିଛ ଚାଲେ କଣ ହାତରେ?
କିଛି ନାହିଁ।
ଆଉ କଣ କହୁଛି ଆଉ ସବୁ ମାନେ ତମ ଗାଁ ଆଡେ କେମିତି କଣ ବର୍ଷା କେମିତି କଣ ଚାଲିଛି କେମିତି କଣ ସବୁ ମାନେ ଲୋ ଲୋକମାନେ କେମିତି କଣ ଜୀବନ ଯାପନ କରୁଛନ୍ତି କହିଲ ଦେଖିଆ?
ବର୍ଷା ଦିନିଆ ଜୀବନ ଯାପନ ଲୋକମାନଙ୍କର ବହୁତ ତୁ ଅସୁବିଧା ହଉଛି ଟିକେ ଆଉ ମାନେ ଭଲ ବି ଖରାପ ବି ଭଲ ହେଇଥିପାଇ ଯେ ଯେତେ ସବୁ ଚାଷୀ ଅଛନ୍ତି ଆମ ଗାଁରେ ତାଙ୍କ ପାଇଁ ବହୁତ ଭଲ ବର୍ଷା ହେଇଛି ଯେହେତୁ ପାଗ ଠିକ ଅଛି ବର୍ତ୍ତମାନ ସେ ଚାଷ ବାସ କାମ ପାଇଁ ସବୁ ଆରମ୍ଭ କରିପାରିବେ ଏବେ ବିଲରେ ହଳ କରିକି ସେ ତାଙ୍କ ତଳି ପକେଇଛନ୍ତି ସବୁ ଏ ଗଛ ବି ଉଠି ଯାଇଥିବ। ସେଠୁ ତାପରେ ସବୁ ବିଲ ଚାଷ କରି ସେ ତାଙ୍କ ତଳିରୁୁଆ ର କରିବେ ତାପରେ ଧାନ ଅମଳ କରିବେ ଆଉ
ଚଳେ ଚୁଲାଇକି ରଖକି କରିବେ।
ଆଉ ତଳି
ଆଉ ତଳି କଥା କହୁଛ ଆଉ ମାନେ ତୁ ଯା ତୁ ଯାଉ ତମର ଯୋଉ ବିଲରେ ତମ ଯୋଉ ମାନେ ଯୋଉ ଧାନ କାଟନ୍ତି ତୁ ଧାନ କାଟି ଯାଉନି ନା ଏଇ ଘରେ ବସିିକି ଖାଲି ଗେମ୍ପୁ।
ମୁଁ ଯାଏ ନା ମୁଁ ଯାଏ ଆମ ବିଲରେ ମୁଁ ଧାନ କାଟେ। ସବୁ ତଳି ବୁହାବୁହି କରେ ଧାନ ବୁହେ ଧାନ ବିିଡା ବୁହେ
ଧାନ ବିଡା ବୋହୁ ମାନେ ସବୁ ଏ ଠୁ ଜେଡ୍ ଯେତେ ସବୁ କାମ ସବୁ ତୁ କରୁ।
ମତେ ଲାଗେ ବିଲରେ ମୁଁ ଯେତେ ସବୁ ଯାଇଛି ସବୁଠୁ ମୁଖ୍ୟ ମେନ କାମ କରେ ଧାନ କାଟ ଧାନ କଟା।
ଧନା କଟା ଧାନ କଟାଟା ତୁ କାଟଛୁ ଧାନ? ପାଟିରେ ବି ସ୍ଲିପ ହେଇଗଲା ଆଉ ତମେ ବୁଝିବ ନା ଆଉ।
ବୁଝୁଛି ହେଲେ ଟିକେ କହିଆକୁ ବି ପଡୁଛି ହେ ସେଇ ୱାର୍ଡଟା ନ କହିଲେ ଏ କିନ୍ ଲାଗିବ ଅଭା
ଆଉ ତମେ ଯୋଉ ଆଳୁ କୁହ ଆରୁ କହିଦିଅ ସେଇଟା ପୁଣି ତମେ କିନ୍ତି କୁହ?
ଆରେ ଭଗବାନ କଲ କଲେଣି।
ଭଗବାନ କଲ୍ କରନ୍ତୁ ସେ ତାଙ୍କୁ ସେଇଟା ଟିକେ ଆଡେ ମାଡି ଆଇବେ। ଏପାଖ ବ୍ୟକ୍ତିକୁ କୁହନ୍ତୁ ସେ ଭଗବାନଙ୍କୁ କଲ କରି ଡାକିଦେବେ ଏଠିକି।
ଆରେ ଏରେ ଭଗବାନଙ୍କୁ ଡାକିଲୁ।
ହ୍ୟାଲୋ।
ଆଉ ଯୋଉ ମାନେ ମୁଁ ଶୁଣିଛି କୁଆଡେ ତମେ ବହୁତ ପରିଶ୍ରମୀ ପିଲା ଆଉ ବିଲରେ ଯାଇ ସବୁ ପରିଶ୍ରମ କର।
ଶୁଣ ମାନେ ଏଇଭଳିଆ ପରିଶ୍ରମ ମୁଁ କରେ ବହେ ଅଧି ବହୁତ୍ ପରିଶ୍ରମ କରେ ଜାଣିଚ ନା ନାଇଁ ମୋ ମୁଣ୍ଡ ଖରାପ ପରିଶ୍ରମ କରେ ଭଗବାନ ମୋ କତିକି ପୁଣି କଲ୍ କଲେଣି। କଣ କରିବ ଜାଣିହଉନି ଜାଣିଚ ନା
ହୁଁ ଅସୁବିଧା
ଅସୁବିଧା ଆଉ ଭଗବାନ ମାନେ ଭଗବାନ ଆଇବେ ଏ ପା ପାଖ ଯ ଶୁଣନ୍ତୁ ପାଖ ଜାତିକୁ କୁହନ୍ତୁ ଯେ ସେ ଭଗବାନଙ୍କୁ କଲ୍ କରିଦେବେ।
ଆରେ କଲ କଲୁ କି?
ହାଲୋ।
ଆରେ ହଁ ମ ଏଇ ଯୋଉ ବର୍ଷା ଦିନଆ ଯୋଉ ହଉଛି ମ ଆର ରାସ୍ତାଘାଟ ବହୁତ୍ କାଦୁଅ ଫାଦୁଆ ହେଇ ବିଲ ଫିଲ ବର୍ଷାକୁୁ ପୁରା ଫୁଲ୍ ହେଇ ଲୋକମାନଙ୍କ ତଳି ଫଳି ବୁଡିକି ପୁରା ପଚିଗଲାଣି ଲୋକମାନେ ଏଇନା ହଇରାଣ ହେବେ ଆଉଥରେ ଆମର ତ ସବୁ ପଚିଯିବ ଯଧି ଆମ ଆଉ ଥରେ ତଳି ପକେଇଆକୁ ପଡିବ ଆଉ କଣ କରିବ।
କିଛି ଆଉ ତୁ ମାନେ ଅଧିକା ଭାବୁଚୁ ଅଧିକା ଭାବିଲେ କିଛି ହବନି ହେଲା। ଆରେ ପୁଣି ବହେ ବହେ ଲୋକ ତଳି ପକେଇଛନ୍ତି କି ନାଇଁ ହେରା ମାନେ କଣ ପା ଡେଲି କଣ ବର୍ଷା ହଉଛି କି? ଟିକେକିରି ଝିର୍ ଝିର୍ ପକଉଛି ସେତ ହେଇନେ ବର୍ଷା ହେଲା ଛଡାଯାଇଛି ନା ଖାଲି କହ?
ଆରେ ସେପଟେ ବନ୍ଧ ବନ୍ଧ ଭାଙ୍ଗିକି ବିଲବାରି ପାଣି ପଶି ଯାଇଛି ପରା ପୁରା ଫୁଲ ଫୁଲ।
ଆରେ ହଁ ମୁଁ ଶୁଣୁଚି ହେଇ ବନ୍ଧଟା ପୁରା ଭାଙ୍ଗି ଯାଇଚି।
ହଁ ମୁଁ ଯାଇଥିଲି ଏଇପଟେ ଦେଖିଛି ଯେ ପାଣି ବହୁତ ଜୋରରେ ଆଉଥିଲା।
ମାନେ ଯୋଉ ବୋ ହୁଡାଟା ହେଇ ହୁଡାଟା ପୁରା ମେନ୍ ହୁଡାଟା ଭାଙ୍ଗି ଯାଇଛି?
କେନ୍ ମାନେ ପୁରା ଫୁଲ ହେଇକି ତା ଉପରେ ଆଉଥିଲା ଯେ ହୁଡ଼ାରୁ ଟିକେ କିଛି ମାଟି ଫାଟି ଚା ଚାଞ୍ଚି ଚାଞ୍ଚି ନେଇଥିବ ବୋଧେ ସେଇଠୁ ପାଣି ବହୁତ ଜୋରରେ ଲିକେଜ୍ କରି ଆାଉଥିବ ବୋଧେ ଆଉ।
ଓ ହେଇରା ଯୋଉ ହଉଥିବ ନହେଲେ ମୁଁ କହିଲି କଣ ଏତେ ମାନେ ଏମିତି କେମିତି ହବ କି ମାନେ ଏପଟୁ ସେପଟୁ ପାଣି ଏତେ ଫୁଲ୍ ପାଣି ହେଇଥିଲା?
ହଁ ପୁରା ଫୁଲ୍ ହେଇକି ପାଣି ଏଇଠୁ ଆମ ସିଆଡୁ ନାଳରୁ ପାଣି ଆସ୍ ଆସିକି ଏଇ ନାଳର ଆମ ଫୁଲ ହେଇଗଲା ଏଇ ଯୋଉ ଆମେ ବାଇଗଣ ବାରି ଯୋଉ ନାଳ ସେଇଟା ଫୁଲ ହେଇଯାଇ ମାନେ ସିଆଡୁ ସିଆଡୁ ବିଲରୁ ବିଲରୁ ପାଣି ଆସିକି ଇଏ
ହଁଁ ତ ସେ ବାଇଗଣ ଆମର ଯୋଉ ବାଇଗଣ ବାରିଟା ହେଟା ତ ପୁରା ଫୁଲ ହେଇଥିବ ନା ପାଣି ବହେ ପାଣି ହେଇଥିବ ନା।
ହଁ।
ଆଉ ବାଇଗଣ ଗଛର ସବୁତ ମାନେ ସବୁ ଭସେଇଭୁଷା ନେଇଥିବ?
ନା ମ ବାଇଗଣ ବାରି ଗଛ ମୁଁ ଯାଇନି ବି ଦେଖିନି ତ ହେଇଥିବ କାଳେ।
କଣ କହୁଛି ହେଇଥିବ ଯହା ହେଲେ ହେଇଯାଇଥିବ ତାହେଲେ ଭସାଇନେଇଥିବା ଆଉ କଣ ଥିବ କି ନଥିବ ଆଉ।
ଥିବ ଥିବ ଯାହା ହେଲେ ଥିବ ନା।
ଥରେ ମାନେ ବହେ ଫୁଲ ହେଇଥିଲା ମାନେ ସବୁ ଫୁଲ ଫୁଲଝଡି ଯାଇଥିବ ଏଇ ବର୍ଷାରେ ନା ଏତେ ପ୍ରଚୁର ମାତ୍ରାରେ ବର୍ଷା ହଉଛି ନା।
ଆଉ ମାନେ ପୁରା ସକାଳ ଛଅଟା ସାତଟାରୁୁ ଲାଗିି ରହିଲା ପୁରା ଅ ଭାଇ ବାରଟା ଗୋଟେ ହେଇକି କେତେ ଏମତି ଲାଗି ରହିଲା ଆଉ ମଶା କାମୁଡୁଛନ୍ତିରେ।
ଓ
ମଶା ଯୋଉ କାମୁଡୁଚନ୍ତି ତାର କଣ ଉପଚାର ଅଛି ଆପଣଙ୍କ ପାଖରେ?
ଶୁଣ ମଶା ଯେତେବେଳେ କାମୁଡିବ ତମେ କାଚ ଆଉ କାଚ ଗୁଣ୍ଡ ଆଉ ଅମରି ଫଳ ତାକୁ ବାଟିକି ପିଇଦବ ବୁଝିଲ। ତାକୁ ବାଟିକି ପିଇଦବ ଯଦି ତମେ ଠିକ